ଆପଣ ଗୋଟେ କଥା ଜାଣିଛନ୍ତି? ହଁ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର୍।
ଆରେ ଆରେ ତମେ ଏଇଠି କଣ ଏମିତି ହଉଛ, ସେଇଠି ବସିକି ଖେଳୁଛନ୍ତି। ମୋ ଭାଇ କଣ କହିଲେ ସେ ଯୋଉ ଗୋଟେ ନଥାଏ
କଣ
ଯୋଉ ପଡିଆ ଅ ଯୁଦ୍ଧ ପଡିଆ ଭାରତ
ଭାରତ। ଯୁଦ୍ଧ ପଡିଆ ଭାରତ, ଯୁଦ୍ଧ ମାନେ ଫାଇଟିଂ।
ନାଇଁ। ଆପଣ ବ୍ୟାଟେଲ ଗ୍ରାଉଣ୍ଡ
ଓ ଆଚ୍ଛା ଆଛା ଆଛା ଆଚ୍ଛା।
ବି ଜି ଏମ୍ ଆଇ ଆଜ୍ଞା।
ଓଇ ସି ଏମ୍ ଆଇ।
ଆପଣ ତ ବୁଝିପାରିବେନି, ମୁଁ ଆଉ ଆପଣଙ୍କର କଣ କଣ କହିବି ଆପଣ
ଆରେ ମୁଁ ତମ ୱାର୍ଡ଼ ମ ମୁର୍ ସାଙ୍ଗସଲ ଅଟଥିଲେ
ଏ ହେ ମୁଁ କାଲି ଯିବି ନାହିଁ।
କଣ ପାଇଁ?
ନାଇଁ ଯିବି ନାହିଁ।
ଆଉ କିଛି ନା
ପାଠଟା ଆମ ମୁଁ କଥା ହେଉଛି, ଆପଣ କଣ ଜାଣିପାରୁନାହାନ୍ତି କି? କଥା ଇ ବାବା ମତେ ଏ ପିଟିବେ ଆପଣ ଜାଣିପାରୁନାହାଁନ୍ତି? ହଉ। ଭାଇ ଡାକୁଛି, ଆପଣ ଟିକେ ପାରି ଦଉନାହାନ୍ତି। ଆପଣ ଟିକେ ଆପଣଙ୍କର, ଗେମ୍ ଟି ମୁଁ ଖେଳିଦଉଚି ଦଉନାହାନ୍ତି। କଥା ହେଇ ହେଇ, ଯାଆ ଟିକେ ପାରିଦେ ତୋର ପାରିଦେବି ମୁଁ, ମୋର ଗୋଟେ ସାଙ୍ଗ ସହିତ ପୁରୁଷ ମିତ୍ର ସହିତ। ଆପଣ ଦଉନାହାନ୍ତି ମୁଁ ଖେଳି ଦଉଛି, ଆପଣ ସାଙ୍ଗେ ସାଙ୍ଗେ ପାରି ଦେଇକି ଆସୁନାହାନ୍ତି। ମୁଁ ଆପଣଙ୍କର ଖେଳିଦଉଛି, ମୁଁ ଆପଣଙ୍କର ପାରିଦେବି ଆଉ ଶୁଣୁନାହାନ୍ତି ଖାଲି ମୋ କଥା ଆଉ।
ଆ ହଉ ସେଥିପାଇଁ ହେଲେ ଯାଆନ୍ତୁ, ଆଉ କଣ ହେଲା। ଯିବେ ବ୍ ନା କଣ କୁଆଡ଼େ ଯିବେ ନା, ଯେ ଯାଆନ୍ତୁ କିଛି କଥା ନାହିଁ ରଖି ଦିଅନ୍ତୁ।
କନ୍ ଖୁଦିବି।
ଆରେ ଯିବେ ନା କଣ କୁଆଡେ?
ହଁ ମୁଁ ରଖିଦେବି ବଢିଆ ଆପଣ କହୁଛନ୍ତି ମାନେ ମୁଁ ଆପଣଙ୍କୁ କ ଯୋଗାଯୋଗ କରିଛି ଆଉ
ଓ ଏ ସରି ସରି ସରି ସରି ସରି ମୁଁ ଭୁଲି ଯାଇଛି। ଓ ସରି ସରି ଏକ କ୍ଷମା ମାଫ କରନା ଏକ କ୍ଷମା ମାଗୁଛି
ଆପଣ କଣ ଭାବିଲେ ଆମେ ସାଧାରଣତ ସାଧାରଣ କଲରେ ଯୋଗାଯୋଗ କରୁଛେ?
ନା ମୁଁ କରିଛି ଭାବୁଥିଲି ମୁଁ।
ଆପଣ ନିଜେ କରିଥିଲେ ଆପଣ ଏମିତି କଣ କହିଦଉଛନ୍ତି ଆପଣଙ୍କର କଟିଯିବ ଆପଣ ଜାଣିପାରୁନାହାନ୍ତି?
ତ ସେପଟେ ବି ଦେଖିବା ପାଇଁ ପଡିବ ନା ଉଁ ମୋର ଦେଖିଲେ ଖାଲି ଥୋଡି ହବ।
ଆରେ ଆପଣ ଏତେ ଭଲ କେବେଠୁ ହେଲେ?
ମାନେ ମୁଁ କେ ଖରାପ ଥିଲି ତାହେଲେ।
ଆଜ୍ଞା ହୁଁ ହୁଁ ହୁଁ ହାଁ।
ମାନେ କଣ କହିବି? ଆଉ ମୋଠି ଆଉ କିଛି ଶବ୍ଦ ନାଇ।
ଆପଣଙ୍କ ଠି କିମିତି ଶବ୍ଦ ନାହିଁ ଆପଣଙ୍କ ପାଖରେ ଶବ୍ଦ ନାହିଁ କୁହନ୍ତୁ ଆ
ହଁ ସେଇଆ ଟିକେ ଆପଣ ବୁଝିବେ ନା ମୁଁ ଟିକେ। ଓଡିଆରେ ପି ଏଚ୍ ଡି କରିଦେଇଛି ତ ମୁଁ ଅଧିକା ଶବ୍ଦ ଟିକେ ୟୁଜ କରିଦେଲି। ମାନେ ବ୍ୟବହାର କରିଦଉଚି।
ନାଇ ବେଶୀ ଶବ୍ଦ ବ୍ୟବହାର ମାନେ କମ୍ ଶବ୍ଦ ବ୍ୟବହାର କରନ୍ତୁ।
ଯେ ମୁଁ ମାଇଟି ଟା ଯଉ ସହ କଥା ହଉଥିଲି ମୁଁ ମାନେ। ମୋର ଟିକେ କାମ ଥିଲା ମାନେ କାମ ଥିଲା କହିବା ଟା। ମୁଁ ତାକୁ କହୁଛି ମୋର ଟିକେ କାର୍ଯ୍ୟାଳୟ ଅଛି ଉଁ। ଉଁ ମୁଁ କହିବା ମାନେଟା ଥିଲା କି ମୋର କାମ ଅଛି ତ ମୁଁ ତାକୁ କହୁଛି କି ମୋର। କାର୍ଯ୍ୟାଳୟ ଅଛି ମୁଁ ସେୟା କହିଲି କାର୍ଯ୍ୟାଳୟ ଅଛି। ଉଁ କାମର ବି କାମ ଅଛି ଆବେ। କାମ ମାନେ ହଉଛି ଅ କେଁ କଣ ଗୋଟେ।
କାମ ଆଉ କାର୍ଯ୍ୟାଳୟ ମାନେ ଅଫିସ।
ହଁ ସେଇଟା ଉଁ କହିଲା କାର୍ଯ୍ୟାଳୟ ମାନେ ହେଲା ଅଫିସ‌ ମୁଁ ଟିକେ ଅ ସା ସା। ସାହିତ୍ୟିକ ୱାର୍ଡ ଭାବିକି ଟିକେ କହିଦେଲି ଆଉ ଦେଖିଲା ବେଳେ ସେଇଟା କିଛି ଅଲଗା ବାହାରିଲା।
ଆଜ୍ଞା ଆପଣ ଠୁ ଅଧିକ। ଆଜ୍ଞା ଆପଣ ଟିକେ ଜୋରେ ସାଉ ଆପଣ ସାଉଣ୍ଡ କରନ୍ତୁନି ଆପଣଙ୍କ ଏ ସି ଟା ସାଉଣ୍ଡ କରୁ। କଣ ଆଉ କହିବି ମୁଁ ମୋ ଘର ଲୋକଙ୍କୁ। ଓ ଭାଇ ଯାଉନାହାନ୍ତି ପାରିବାକୁ ମୁଁ ଯାଉନାହିଁ ମୋ ବାପା ମତେ ପିଟିବେ ଏଇଟା ସରିଲା ପରେ କିନ୍ତୁ ଗୋଟେ ଯି ଆପଣ ଟିକେ ଯାଉନାହାନ୍ତି ଭାଇ। ଶୁଣୁ ତ ନାହାନ୍ତି ଆଉ ଦିଟା ଖାଇ ଦେଇଛି କଣ ହଉଛନ୍ତି ସେ। ପୁଅ ମାନେ ତ ଏଇଆ ଆଉ।
ହଁ ପୁଅ ମାନେ ତ ଏଇଆ।
ଖେଳିବ ମାନେ ପାଗଳ ଆଉ।
ମୁଁ ନା ନା ମୁଁ ସେମିତିକା ପା ହଁ ଥିଲି ଏବେ ନାହିଁ। ମାନେ ସେଇ ତାଲା ବନ୍ଦ୍। ଟାଇମରେ ମୁଁ ଥିଲି ସେ ଭଳିଆ ଏବେ ନାଇଁ।
ଓହୋ ଆପଣ ଏବେ ଆଉ ନାହାନ୍ତି।
ନା ଏବେ ଆଉ ଉ ମାନେ ସେଇ। ଆଉ ମଜା ନାହି ସେଇ ଖେଳ ଟି ରେ।
ମୁଁ ବି ଆଉ ଏତେ ଖେଳୁନାହିଁ।
ଆପଣ ବି ଖେଳୁଥିଲେ କି?
ଆପଣ ଜାଣିନାହାନ୍ତି?
ନା ଜାଣିନି ବୋଲି ତ ମୁଁ ଏମିତି ପଚାରିଲି।
ଏମିତିଆ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ମୁଁ ସବୁ ଖେଳିଛି।
କଣ ମାଗଣା ନିଆ ନା କଣ?
ହଁ ମାଗେଣାରେ ମୁଁ ବି ଖେଳୁଛି।
ମାଗଣା ନିହାତି ଖେଳିଛନ୍ତି? ଆରେ ବାପ୍ ରେ ମାଗଣା ନିଆଁ ଅଉଥରେ ଡାଉନଲୋଡ କରନ୍ତୁ ଖେଳିଆ ଆଉ
ଏଇ ଫୋନରେ ଅଛି ମୋର, ଏଇ ପୁରୁଣା ଫୋନରେ ଅଛି ମାଗେଣା ନିଆ। କିନ୍ତୁ ଯେହେତୁ ମୁଁ ଗେଷ୍ଟ ସେ ଆଇଡିରେ ଖେଳିଥିଲି ତ, ମୋର ନୂଆ ଫୋନରେ ନାହିଁ
ଆରେ କେତେ ଲେବ-ମାନେ କେତେ ପାଉଚ ଚଢିଥିଲା?
ପାହାଞ୍ଚ ବଧେ ବତିସି
ଅ
ମୁଁ ବେଶୀ ଖେଳେ ନାହିଁ ଏଇଟା। ମୁଁ ଏମିତି ଗେଷ୍ଟରେ ହିଁ ସବୁବେଳେ ଖେଳେ ତାପରେ ସେ କଟିଯାଏ ମୋର। ମାଗେଶା ନିଆଁ ମତେ ପସନ୍ଦ ନୁହ। ଏତେ ମୁଁ ଖାଲି ଖେଳେ, କାହିଁକି ନା ମୋର ମିତ୍ର ମତେ କହି ଦେଖିବାକୁ କିନ୍ତୁ ମୁଁ ଖେଳେ ମୋ ଭାଇଙ୍କ ଭଳିଆ ବିଜି ଏ ନାଇଁ
ଆଚ୍ଛା
ବୁଝିଲେ?
ହଁ ହଁ। ବୁଝିଲି।
ଆଜ୍ଞା। ଆଜ୍ଞା।
ହଁ ଆପଣ କଣ ଖାଇଛନ୍ତି ଆସିକି ନା ନାଇଁ?
କହିଥିଲି ବା ଆପଣଙ୍କୁ ଭାତ ଚିକେନ୍
ଖାଇବାର ମନେ ପଡିଲା। ମୁଁ ଔଷଧ ଟା ଭୁଲି ଯାଇଥିଲି, ଖାଇଦିଏ ମନେ ପଡିଲା।
ହୁଁ ଏଇଟା ଆମର ଆଜିର ଶେଷ ଯୋଗାଯୋଗ, କାହିଁକି ନା ତାପରେ ମୁଁ ଭାବୁଛି କି ଶୋଇ ପଡିବା କାହିଁକି ନା ନିଦ ପୁରା ହବ ନାହିଁ। ନହଲେ କାହିଁକିନା ମୁଁ ମାନେ କ- ମୁଣ୍ଡଟା ଏ ଏତେ ବିନ୍ଧୁଛି ଆଜି ଓଦା ହେଇକି ବର୍ଷାରେ
ହଉ ହଉ। ମୁଁ ଶୋଇପଡ ମୁଁ ମନା କରୁନି। ନିଦଟା ପୁର ହବନି କହୁଛ ମାନେ, ଜୀବନରେ ତାହେଲେ ତମର ନିଦ କେବେ ପୁରା ହଉନଥିବ
ନା କେମିତି ପୁରା ହବ କହିଲେ? ମଣିଷ ଦିନକୁ ଆଠ-ମାନେ ଚବିଶ ଘଣ୍ଟା ରୁ, ଆଠ ଘଣ୍ଟା ଶୋଇବା କଥା। ମୁଁ କେତେ ସମୟ ଶୋଉଛି ଛଅ ଘଣ୍ଟା।
ତ କାଇଁ ଆଉ ଦି ଘଣ୍ଟା ଶୋଉନାହାନ୍ତି।
ମୋ ଏଇ ଭାଗ ଟା ମୋ ମହିଳା ମିତ୍ର ଶୋଇପଡୁଛନ୍ତି। ସେ ବାର ଘଣ୍ଟା ଶୋଉଛନ୍ତି।
ହୁଁ। ଯୋଉ ଶୋଇବା ପାଇଁ ମିଳୁନି ତ ଆପଣ ଖୁସି ହେବା କଥା ଆଉ ଶୋଇବା ପାଇଁ ଏବେ ମିଳୁଛି ଶୋଉନାହାନ୍ତି। ଯେତେବେଳେ ଶୋଇବା ପାଇଁ ମିଳେନି, ସେତେବେଳେ ଶୋଇ ପଡୁଛନ୍ତି।
ଆଉ କଣ କରିବି କହିଲେ ଆପଣ? ମୁଁ ଏମିତି ଥକିଯାଏ।
ଶୋଇବ କିଏ ଗୋଟେ ଆ
ହଁ
ପୁରା ଶାନ୍ତି ନିଦ ଆଉ।
ହଉ
ବାସ୍ ଖାଲି ଟିକେ ଥଣ୍ଡା, ଥଣ୍ଡା ଲାଗୁଥିବ ଭଲ। ଏଇ ଗରମ ରେ ମୋର ବି ମାନେ ଆଠ ଘଣ୍ଟା, ନିଦଟା ତିନି ଘଣ୍ଟା ବି ହୁଏନି।
ହଁ ଆଜ୍ଞା। ଆରେ ହଁ ଆପଣ କଣ କିଛି କହୁନାହାନ୍ତି? ଆପଣ କଣ ଚୁପ ହେଇ କଲେ? ଆପଣଙ୍କ ପାର୍ଟି କଣ ବନ୍ଦ ହେଇଗଲା? ଆପଣ କଣ ପାଟିରେ ଅଠା ଲଗେଇଦେଲେ? ଆପଣ କଣ ମୌନବ୍ରତ କରିଛନ୍ତି? ନା ଆପଣ କଣ
ମୁଁ ଟିକେ ଔଷଧ ଟା ଖାଉଥିଲି।
ଓହୋ ଆପଣ କୋଉ ଓଷୋଦ ଓହୋ ବୁଝିିଗଲି ବୁଝିଗଲି ହଁ ବୁଝିଲି ବୁଝିଲି। ଆପଣ ଔଷଧ ଖାଆନ୍ତୁ। ଟାଇମ ରେ ସେଟା କଣ ଆପଣଙ୍କର ଔଷଧ ଖାଇବା ମନେ ରୁହେ ନା ମନେ ରୁହେନି।
ନାଇଁ ମନେ ରୁହେ କିନ୍ତୁ ଆଜି ଟିକେ ଆପଣଙ୍କୁ କହି କହିବା ହିସାବରୁ ମୁଁ ଟିକେ ଜଲ୍ଦି ଖାଇଦେଲି ତ। ସେଥିପାଇଁ ମୁଁ ମେଡିସିନ ଟା ଖାଇବା ପାଇଁ ଭୁଲିଗଲି।
ଓହୋ ମେଡିସିନ ଟା ଖାଇଲା ପରେ ଖାଇବା କଥା।
ହଁ।
ହଉ ମୁଁ ମନ ପକେଇଦେବି ଆପଣଙ୍କୁ।
ଆପଣଙ୍କୁ ହାୟ ଆସିଲାଣି ମାନେ ନିଦ ଆସିଲାଣି ହାଏ ମାରୁଚନ୍ତି।
ଆଜ୍ଞା ଆପଣ କେମିତି ଜାଣିଗଲେ।
ମୁଁ ସବୁ କିଛି ଜାଣିପାରିରେ ହଁ ସେଇ କଥାରୁ ମତେ ମନେ ପଡିଲା ଆପଣ ଯୋଉ ହେଇ ସେତୋବୋଳେ ଯୋଉ ମାନେ ପୁରୀ ପାଇଁ ଫୋନ୍ କରିଥିଲେ ଅଁ ଆପ୍ ଆପଣ ପଚାରଲେ ଆରେ । ଆପଣ ପଚାରିଲେ କି ଆଉ ସିନୁ କଁ କରୁୁଚୁଅନ୍ତି। ମୁଁ ସେତେବେଳେ କହିବା ପାଇଁ ଯାଉଥିଲି କି ଆଉ ଆପଣଙ୍କୁ ମନେ ପକୋଉଚି କିନ୍ତୁ ଯେତୋବୋଳେ ଟିକେ ଭଏସ୍ କଟ୍ ହେଲା ମାନେ ଏ କନ୍ ମାନେ ଯୋଉ ଆପଣ କରିଲେ ମିଶାମିଶି ସେଇଡ଼ା ହଁ ହେବ ଭଳିଆ ମତେ ଲାଗିଲା ସେଥିପାଇଁ ମୁଁ ଚୁପ୍ ରହିଗଲି। ଯଦି ହେଲା ପରେ ସେଇଟା ମୋ କଥା ଟା ବାହାରି ଯାଇଥାନ୍ତା ଅସୁବିଧା ହେଇଯାଇଥାନ୍ତା।
କୋଉଠି ମିଶାମିିଶି।
ସେଇ ସୂର୍ଯ୍ୟମୁଖୀ ଆଉ ଆପଣଙ୍କ ଉପର ଘର
ଓହୋ। ଓହୋ ମୁଁ ଯୋଉ କା ଆପଣଙ୍କୁ ଏକା ସାଙ୍ଗେରେ କ୍ କଲ ଲଗେଇ ଦେଇଥିଲି ଆଜି ସନ୍ଧ୍ୟାବେଳେ।
ହଁ ହଁ ମୁଁ ମାନେ ଆପଣ ପଚାରିକି ସାଙ୍ଗେ ସାଙ୍ଗେ କରିଦେଲେ ମୁଁ ମୁଁ ଉତ୍ତର ଦେବା ପାଇଁ ଯାଉଥିଲି ଯେ ଆପଣଙ୍କୁ ମନେ ପକୋଉଛି ବେଲି। କିନ୍ତୁ ଦେଖି ହେଁ ହେଁ ଆପଣ ଇଏ କରିଦେଲେ ଆଉ।
ଆପଣ ଯଦି ସେଟା କହିଦେଇଥାନ୍ତେ ତାପରେ ତ ଫୁଲ ଗଲା ଆଉ ଖାଲି ନାଚିଥାନ୍ତେ ଆଉ।
ହଉ ମୋର ସମୟ ହେଇଗଲାଣି ମୁଁ ରଖୁଛି।
ହଉ ଶୁଭ ରାତ୍ରି।
ଶୁଭ ରାତ୍ରି।